ହଁ କଣ କରୁଚ?
ଏଇ ବସିଚି ଆଉ।
ଆହା ଆଉ ତମ ଆଡ଼େ ଆଜି ଗରମ କୋଉ ଭଳିଆ?
ନା ଆଜି ବେଶି ଗରମ ନାହିଁ ଖରା ବେଶି ନାହିଁ ଗରମ ବି ବେଶି ନାହିଁ।
ଓ ହୋ ଆମ ଆଡ଼େ ତ ଯୁ ଗରମ ଆଜି ହଉଛି।
ହଁ ହଁ ଖରା ଉଛି?
ଓ ହୋ। ତମେ ଯାଇଥିଲ ବା ପିକନିକ୍ କୁଆଡେ କୁଆଡେ ସବୁ ଯାଇଥିଲ?
ନାଇଁ ଏନ୍ତି ବୁଲି ଯାଇଥିଲୁ ପୁରୀ ଯାଇଥିଲୁ।
ଓ ହୋ।
କିଛି ମାନେ ରହିଲୁନୁ ଗୋଟେ ଦିନ ରହିକି ରିଟନ୍ କଲୁ।
ହଁ ଖାଲି ପୁରୀ ଯାଇଥିଲ ନା ଆଉ କୁଆଡେ?
ହଁ ପୁରୀ ଆଉ ଲୋକନାଥ ସେଇଠୁ ଦି କିଲୋମିଟର ହବ। ଲୋକନାଥ ମନ୍ଦିର ମନ୍ଦିର ହେଇକି ପୁରୀ ହେଇକି ଆସିଥିଲୁ ଆଉ ସେଇ ସି ବିଜ୍ ଯାଇଥିଲୁ। ତମେ ଯାଇଚ ଲୋକନାଥ?
ନା ନା ମୁଁ ଯାଇନି କେବେ ଆମେ ଖାଲି ପୁରୀ, କୋଣା ର୍କ ଚନ୍ଦ୍ରଭାଗା ଏମତି ବୁଲିକି ଆସୁ। ସେଇଟା କେମିତି କଣ ହେଇଛି କହିଲେ ଲୋକନାଥ ମନ୍ଦିର?
ହଁ ସେମତି ଏତେ ତ ବଡ଼ ମନ୍ଦିର ନୁହଁ ପୁରୀ ମନ୍ଦିର ଭଳିଆ ନୁହଁ କିନ୍ କିନ୍ତୁ ଲୋକ ଯିବା ଆସିବା ଲୋକଙ୍କର ଅଛି ଯେତେ ଟୁରିଷ୍ଟ ଆସିଛନ୍ତି। ପୁରୀ ଯିଏ ଆସିବେ ସିଏ ଲୋକନାଥ ବି ଯାଆନ୍ତି। ସେ ମହାଦେବ ବଡ଼ ପୋଖରି ଟେ ଅଛି ସେଥିରେ ମା ମାଛ କେବେ ଧରା ଯାଆନ୍ତିନି ସେ ଆରମ୍ଭ ରୁ କାଳେ ସବୁ ସେଇଠି ଗୋଟିଏ ଜାଗାରେ ରହୁଛନ୍ତି। କହିବା କଥା ତ ଏୟା।
ହାଁ।
ଏଇ ଲୋକନାଥ ଯୋଉ ଅଛି ସେ ଆଗରୁ ଥିଲା ଆମେ ଯାଇଥିଲୁ ଏଠୁ ଚାରି ପାଞ୍ଚ ବର୍ଷ ତଳେ। ଟିକେ ଅଧିକ ହବ ସେତେବେଳେ ଏତେ ନ ଥିଲା ଏବେ ତ ପାଖରେ ପାର୍କ ହେଇ ଗଲାଣି। ବହୁତ ଭଲ କରି ଦେଲେଣି ପାଚେରି ଫାଚେରି ଦେଇକି ସେ ଯୋଉ ଦୋକାନ ବଜାର କିଛି ନ ଥିଲା ସବୁ ସେ ଭିତରେ ପଡ଼ିଥିଲା ତାକୁ ଏବେ ସବୁ ଆଉଟ ସାଇଡ ରେ ରଖିଛନ୍ତି ମନ୍ଦିର ଭିତରକୁ ପୁରା ଯିବାକୁ ଦଉନଥିଲେ। ତାର ଗୋଟେ ମାନେ ଗୋ ଭିତରେ ଠାକୁର ଅଛନ୍ତି ନା ମନ୍ଦିର ଟା ତାର ଆଉ ଗୋଟେ ଦ୍ୱାର ଥିଲା ସେପଟେ ତମେ ଦର୍ଶନ କରିକି ଯିବ। ଏବେ କିନ୍ତୁ ସେ ଭିତରକୁ ନଉଚନ୍ତି ନେଇକି ଭିତରକୁ ପୁରା ନେଇକି ପୂଜା କରଉଛନ୍ତି କିନ୍ତୁ ପଇସା ଡିମାଣ୍ଡ କରୁଛନ୍ତି। କାଟୁଛନ୍ତି ପଇସା ନଉଛନ୍ତି। ଭୋଗ ପରେ ଯିଏ ନଇକି ଯିବ ଭିତରୁ ଭୋଗ କରିବା ପାଇଁ ବାହାରେ ତା ପାଇଁ ଟିକେଟ ରଖୁଛନ୍ତି। ମାନେ ଖାଲି ବିଜନେସ କରି ଦେଲେଣି ହେଲା।
ହଁ ସବୁଟି ଖାଲି ଟିକେଟ କାଟି ଦେଉଛନ୍ତି।
ହଁ ହେଠୁ ପୁଣି ଟିକେଟ ତ ନେଲ ପଇସା ନେଲ ଭୋଜ ଭୋଗ ପାଇଁ। ପୁଣି ଭିତରକୁ ନେଲା ପରେ ପୁରା ହାତରୁ ନେଇ ଯାଉଛନ୍ତି ଭୋଗ ଥାଳି ଯାହା ନେଇଥିବ ଯାହା ଭୋଗ ନେଇଥିବ ହା ହାତରୁ ନେଇକି ପୁରା ଆମ ଝିଅକୁ କହିଲେ ତମ ବାପା କହନ୍ତି ମାମା କହନ୍ତି ଡାକେ। କ ଆସ ଯେମିତି ମାନେ ହୁଁ
ଆଶୀର୍ବାଦ କାରୀଥିବେ ପଇସା ହଁ ହଁ ହଁ।
ପୁରୁରା ଡ଼ା ଏଟା ଆଣିକି ନେଇଗଲେ ଆସ ଆସ ବାପା କୋଡେ ଗଲେ ଆସ ପୁଣି ଆମ ବୋଉ ଯିବାକୁ ବାହାରିଲେ ଛାଡିବେନି ତାଙ୍କୁ କହିଲେ? ନାଇଁ ସେ ଜଣେ ଯିବେ। ସେଠି ପୂଜା ନା ନାଁ ଫା ପଚାରିଦେଲେ ଗୋତ୍ରପତ୍ର ପଚାରିଦେଲେ। ଡାଳିଦେଲେ ସବୁ ତା ଠାକୁରଙ୍କ ଉପରେ ଉଜାରି ଦେଇକି କହିଲେ ଆଉ ଏଗାରଶହ ଟଙ୍କା କାଡ଼। ହଁ ନାନା କାକି ପୁରୀରେ ତ ଯାହା ନିଅନ୍ତି ନିଅନ୍ତି ଲୁଟୁଥିଲେ ଲୁଟୁଥିଲେ ଏବେ ସବୁ ପାଖ ଆଖରେ ବି ଲୁଟିଲେଣି ହେଲେ ଛାଡ଼ ସେଇଆାକୁ
ଯଦି ପଇସା ନେଇଥିବ ତାହେଲେ ଚାରିଆଡେ ବୁଲିକି ଦେଖିକି ଆସିବ।
ହଁ ସେଠ ତ ସବୁ ପଇସା ଅବଢଡା ତ ପନ୍ଦରଶହ ଟଙ୍କା ଆଣିଲୁ କିଛି ନୁହଁ ଏଡିକି ଏଡିକି। ମୋର ଇଏରେ ଘରଟାରେ ଯୋଉ ଅବଢଡା ଜାଗା।
ହଁ ହଁ।
ଛୁଟିଆ ଛୁଟିଆ ସେ ଅବଶ୍ୟ ବହୁତ ହାଟି ବଡା ତାଙ୍କର ଯୋଉ ପ୍ରସାଦ ସିଏ ତ ଏତିକି ପାଇଲେ ଏତେ ଟେ ତ ଆମର ସେଦିନ ଗୁରୁବାର ଥିଲା ବାହାରେ ଖାଇ ଦେଇଥାନ୍ତୁ ଗୁରୁବାର ଥିଲା ଅଉପଡା ଟିକେ ଆସ ଛୁ ଖାଇକି ଯିବୁ ଅନେ ଅନେ ତିନିଟା ବାଜିଲା ଛାଡିଲେନି ବହୁତ କଷ୍ଟରେ। ଭିତରକୁ ଆମେ ମିଛରେ କହିକି ଗଲୁ କି ଆମ ମା ରହିଯାଇଛନ୍ତି ଭିତରେ କହିକି ଝିଆରୀର ମୋର ଗଲୁ। ଯାଇକି ଥିଲୁ ହଁ ପନ୍ଦରଶହ ଟଙ୍କାରେ ଅବଢା ଆଣିଲୁ। ସେତିକି ବି ହେଲାନି ପୁଣି ଘର ପାଇଁ ଅଲଗା ଆଣିଲୁ। ଆ ନନା ପୁଣି ତାଙ୍କର ଚିହ୍ନା କାହା ସହିତ ଥିଲା ସେ ଯାଇକି ପୁଣି ଆଣିକି ଆସିଥିଲେ ଅଭଡ଼ା। ଏମିତି ଆଉ ସେ କଣ ମହୁୁରା ଆଉ ଅନ୍ନ ଖିରି ଆଉ ଡାଲି ଡାଲି ତ ଚା
ଚରୁଆର ନାଣିଥିଲୁ ନା
ହଁ ମିଠା ଯୋଉଟା ତ ମିଠା ଭାତ ତ
ହଁ ହଁ କାଜୁ କାଜୁ ପଡିକି ଚେରି କାଜୁ ସବୁ ପଡିଥିବ।
ହୁଁ ସେଇଥିରୁ ଗୋଟେ ଅଲଗା ଆଣିଲୁ ଏଥିରୁ ଆଣିଲୁ ବଡ ଟା। ସବୁ ମିଶେଇକି ଅନିଲୁ ଛୁଆ ଟିକେ ମିଠା ଖାଇବେ ପାଇଁ ଭଲ ପାଇବେ ତା
ତମେ ଫାଙ୍କାରେ ଦର୍ଶନ କଲ ନା ନା ବିଡ
ନାଇଁ ଭିଡ ଥିଲା ବେଶୀ ଫାଙ୍କା ନୁହଁ କି ବେଶୀ ଭିଡ ନୁହଁ।
ତମେ ସକାଳୁଠୁ ପଳେଇଲ ସକାଳୁ ଏଠୁ ଗଲ ସେତେବେଳେ କେତେବେଳେ ଗଲ ତମେ?
ଆମେ ଏଇଠୁ ସକାଳୁ ବାହାରିଲୁ ଚାରିଟା ରାତିରୁ ବାହାରିଲୁ ବହୁତ ଜଲ୍ଦି ସକାଳ ରା ମାନେ ରୋଡ ଫାଙ୍କା ଥଏନି କି ଟିକେ। ସେଥିପାଇଁ ଜଲଦି ପହଞ୍ଚି ଗଲୁ ଛଅଟା ସାତ ଛଟାରେ ପହଞ୍ଚି ଗଲୁ। ପହଞ୍ଚିକି ତ ସାଙ୍ଗେ ସାଙ୍ଗେ ବାହାରିଲୁ ମନ୍ଦିର।
ତ ସେତେବେଳେ ବି ଭିଡ ଥିବ।
ହଁ ପୁରା ଭିଡ ହେଇଗଲାଣି ଆଉ ସେଇଥିରେ ବି ଆମେ ଛଅଟାରୁୁ ବାହାରିଲୁ ମନ୍ଦିର ଯିବ ମାନେ କରିବା ପାଇଁ ଖାଲି ଲାଇନ୍ ରେ ରହିଲେ ସିନା ଯାଇକି ଠାକୁ ଠାକୁର ଦର୍ଶନ କରି ବାହାରିଲା ବଳକୁ ଆମକୁ ଦଶ୍ ଟା ହେଇଗଲା ମାନେ ଛଅଟାରୁୁ ଦଶ୍ ଟା କଣ କଲୁ ଆମେ କେବଳ ଠାକୁର ଦର୍ଶନ କଣ ଆଉ କରୁଥିଲୁ କି ଖାଲି ପଶିଲୁ ଏଇଠୁ ବାହାରି ଯିବାକଥା ମନ୍ଦିର ରୁ କିନ୍ତୁ ଏଇ ଲାଇନ୍ ରେ ରହିବା ଟାଇମ୍ ହେଇଗଲା ପୁରା କପ୍ଲିଟି
ହ ହିଁ। ଏ ସେଇ ଭିଡ଼ ଯୋଗୁ ମାନେ ତୁ ଯେତେ ଶୀଘ୍ର ଯାଇକି ପହଞ୍ଚିବେ ବି ଦର୍ଶନ କରିପାରିବୁ।
ପାଞ୍ଚଟାରୁ ଯଦି ରାତିକରୁ ଯାଇକି ପୁରା ଥିବ ଚାରିଟା ପାଞ୍ଚଟା ରୁ ସେଠି ର- ରହିଯାଇଥିବ ତାହେଲେ ଦର୍ଶନ କରିହବ ଆମ ଛୁଆ ବି ଯାଇଥିଲେ ସେମିତି ସ ସକାଳୁ ସକାଳୁ ଭଲ ଦର୍ଶନ
ତାପରେ ଠାକୁରଙ୍କ ଡୋରି ଯଦି ନାଗିଥିବ ମାନେ ତମେ ଯେତେ ଭିଡ ଥାଉ ବି ଫାଙ୍କାରେ ଦର୍ଶନ କରିପାରିବ ଯାଇକିନା।
ହଁ ସେଇଟା ତ ସତ କଥା ତାଙ୍କ ଡୋରି ବିନା କଉଠି କଣ ସମ୍ଭବ ହେଲାଣି। ତାଙ୍କ ବିନା। ଭଲ ସେ ନେଇକି ଦେଖେ ଅବଶ୍ୟ ମୋ ଥିଲି ତ ଆମ ସହିତ ମୋ ଶାଶୁ ଆଉ କୋ ପିଇ ଶାଶୁ ମୋ ପିଇ ଶାଶୁକୁ ଧରିକି ନେଇଚି। ସେ କହିଲେ ମୁଁ ଦେଖିଦେଲି ଆଉ ଦେଖିବିନି ମୁଁ ଆଉ ତାଙ୍କୁ ଟାଣି ପାରୁନି ମାନେ ମୁଁ ତାଙ୍କୁ ଛାଡି ଦେଇ ଥିଲେ ମୁଁ ଟିକେ ଭଲସେ ଦେଖିଥାନ୍ତି କି ରହିଯାଇଥାନ୍ତି ସେତିକି ସମୟ। ଧରିଚି ତାଙ୍କୁ ତାଙ୍କୁ ଧ୍ୟାନ ଦେବାକୁ ପଡୁଚି ତାଙ୍କୁ କେମିତି ଧରିବି। କେମିତି ହାତ ଛାଡି ଯିବ କି କଉଟେ ହେଇଯିବ କି ସିଏ ଦେଖିବେ ମୁଁ ଆଉ ହଁ ମୁଁ ଦେଖିଚି କିନ୍ତୁ ମୁଁ ଟିକେ ସେଠି ରହିଯାଏ। ସେ ଯାହା କୁହନ୍ତୁ ମୁଁ ରହିଯାଏ ଟିକେ ଭଲସେ ଦେଖେ। କଣ ଦେଖିବ କଥା ତାଙ୍କୁ ପୁରା ମା ଲୋକ ଚଢିଗଲେ ଗୋଡରେ ଆଖି ପାଖେରେ ଆଁଚୁଡି ହେଇଗଲା କିଏ ରାମ୍ପିଦେଲା ଗୋଟେ
ଓହୋ ସେ ଭିତରେ ବି ବହୁତ ଭିଡ଼। ଭିଡ ନୁହେଁ ଯଉଠି ଠାକୁରଙ୍କୁ ଦେଖିବ ସେଠି ବି ପ୍ରବଳ ଭିଡ।
ସେଇଠି ଏ-ଏବେ ସେ ଭିତର ଦୁଆର ମୁହଁକୁ ଛାଡୁଚନ୍ତି ଆଗୁରୁ କଣ ଥିଲା ବାହାର ଦ୍ଵାରରେ ଆମେ ଦେଖୁଥିଲେ ଯଉଠି ଆମର ଥିଲେ କଣ କହିଲ ସେଟା ଯଉ ଠାକୁରଙ୍କ ଆଗେରେ ଯଉଟା ରୁହେ ମ କଣ
ଏଇ ଯଉ ଅରୁଣ ସ୍ତମ୍ଭ ନା କଉଟା?
ସେଇଟା ତ ଭ-ପୁରା ମନ୍ଦିର ଆଗେରେ ତାଙ୍କ ସାମ୍ନାରେ ଯଉଟା ରହେ ମନ୍ଦିର ଭିତରେ
ଚନ୍ଦନ ଅରୁଳା ନା କଉଟା?
ହୁଁ -ତା ସାମ୍ନାରେ ଆମେ ଦେଖି ଦେଖି ଯାଆନ୍ତି ନା ଏବେ ସେ ଭିତରୁକୁ ଅଳ୍ପ ଅଳ୍ପ ଛାଡୁଚନ୍ତି। କିଛି ଲୋକଙ୍କୁ ଛାଡିକି ଆ ଆଉ ଏପଟେ ଦ୍ଵାର ବାଟେ ବାହାର କରି ଦଉଚନ୍ତି ଏପଟେ ପଶଉଚନ୍ତି ଧରିନିଅ ପୂର୍ବ ପଶ୍ଚ୍ ଯିଏରେ ଉତ୍ତରରେ ପଶିଲେ ଦକ୍ଷିଣରେ ବାହାର କରୁଚନ୍ତି।
ହଁ ସେପଟେ ଦ୍ଵାର ଟା ଫାଙ୍କା ଥିବ ସେଇ ବାଟେ ବାହାରୁଚନ୍ତି ଯଉଠି ସେଠି ପବନ ଜୋର୍ ଦଉଥିବ।
ସ୍ନାନ ମଣ୍ଡପ ଆମେ ମୁକ୍ତି ମଣ୍ଡପ ପଟେ ବାହାର କରିଦଉଚନ୍ତି। ଆର୍ ଥର ଆମେ କଣ ଏପଟେ ପଶିଥିଲୁ ପଟେ ବାହାରିଥିଲୁ ସେଇପଟେ କିନ୍ତୁ ତା ପୂ-ମାନେ ଆଗ ଦ୍ଵାରରେ ଏଥର କିନ୍ତୁ ମୁକ୍ତି ଦ୍ଵାରା ବାଟେ ବାହାର କରୁଚନ୍ତି ଲୋକଙ୍କୁ କିନ୍ତୁ ଭିତରକୁ ପୁରଉଚନ୍ତି। ମନ୍ଦିର ଭିତରକୁ ଠାକୁରଙ୍କର ପୁରା ପାଖ।
ହଁ ପାହାଚ ରେ ଛିଡା ହେଇକି ଦେଖିଥିବ ତମେ ତଳକୁ ଯାଇଥିଲ ପାହାଚ ତଳକୁ? ସେ ଭିତରେ ଯଉ ପାହାଚ ଅଛି ସେ ପାହାଚ ତଳୁକୁ ଯାଇଥିଲ ନା ସେଇ ପାହାଚ ଉପରେ ଦେଖିକି
ଦୁଆର ଦ୍ୱାର ମୁହଁରୁ
ଓହୋ।
ହଁ ପାହାଚ ତ ପାହାଚ ତଳୁକୁ ଯାଇକି ସେଇ ସେପଟ ବାଟରେ ବାହାରିକି ପଳେଇବ ତା ଭିତରୁକୁ ଆଉ ନୁହଁ।
ଓହୋ ଚାରି ଦ୍ଵାର ପୁରା ବୁଲିକି ଦେଖିଲ ନା?
ନା ସେଇଠି କଉଠି ଚାରି ଦ୍ଵାର ସେଠି କଣ ଭିତରକୁ ପୁରଉଚନ୍ତି ସେ ସାଇଟ୍ ରେ ଯଉ ରାଧାକୃଷ୍ଣ ଙ୍କ ମନ୍ଦିର ସେଇଠି ଟିକେ ରହିଲୁ ବସିଲୁ ସେଠି ପଳେଇଆସି ଆସିଲୁ ଚାରିପଟାଙ୍କ ବୁଲିଲୁ କିନ୍ତୁ ସେ ଯୋଉ ମନ୍ଦିର ଭିତରେ ଯୋଉ ଅଛି ଯୋଉ ନୃଷ୍ୟଂ ମନ୍ଦିର ଗଣେଶ ମନ୍ଦିରୋ ଉ ଛୋଟ ଛୋଟ ମନ୍ଦିର ଉପରକୁ ସେଗୁଡାକୁ ଆମେ ଏ ବାହାରେ ସବୁ ଯୋଉ ମନ୍ଦିର ଅ ଛି ତମାନ ଇଏଟା ସବୁିକ ଆସିବା କଥା ଆଉ।
ହଉ। ଆମେ ବୁଲି ବୁଲାକି ଆଇଲ ଯେ ଗରମକୁ ପୁଣି
ହୁଁ ତମେ କେବେ ଯାଇଥିଲ?
ନା ଆମେ ଯିମୁ ଏବେ ଏଇ ରଜ ପରେ ଜିମୁ।
ହଁ ଯା ବୁଲିକି ଆସ ଆ ବର୍ଷରେ ଗୋଟେ ଗୋଟେ ଯିବା କଥା ଯୁଆଡେ।
ହଁ ଦାଦା ଆସିବେ ତ ଯିମୁ।
ହଁ।
ଆଉ ଭଲସେ ତାଙ୍କୁ ଦେଖିକି ନା ବଢା ଖାଇ ପାଇକି ଆସିଲ ଆଉ।
ହଁ ବୁଲିଲୁ ହଁ ହଁ ଠାକୁରଙ୍କ ଦର୍ଶନ ଭଲ ହେଲା ଅବଢ଼ା ଭଲସେ ଖାଇଲୁ ଭିତରକୁ ଯାଇପାଇଲୁନି ବୋଲି ଟିକେ ଆମେ ବାହାରେ ବସିଲୁ ସେ ଗଛ ଗୁଳିଆ ଭଲ ତ ହେଇଛି ବି ସୁବିଧା ହେଇଗଲାଣି ସବୁଆଡ଼େ
ହ ଆଉ ଲହଡି ଭାଙ୍ଗିଛ ନା ଭାଙ୍ଗିନା?
ନା ନା ଲହଡି ଭାଙ୍ଗିନୁ ଖାଲି ପାଣି ଚିଞ୍ଚି ହେଲୁ ସେଠି ଟିକେ ଫଟୋ ଫଟ ଉଠେଇକି ପଳେଇ ଆସିଲୁ। ସି ବିଚ୍ ରେ ଚା ଲାଷ୍ଟ୍ କି ମନ୍ତ୍ରୀ ଆସିବାର ଥିଲା ଭିଡ ରାସ୍ତା ଫାସ୍ତା ବି ଇଏ କରିଦେଇଥିଲେ ସି ବିଚ ରୁ ସମସ୍ତଙ୍କୁ ବି ହଟେଇ ଦେଇଥିଲେ।
ଫାଙ୍କା କରି ଦେଇକି ନା?
ହୁଁ।
ହୁଁ।
ଆଉ ବେଶୀ କିଛି କିଣା କିଣି ତ କିଛି ବି କରିନୁ ଖାଲି ବସିଲୁ। ସେ ବିଚ ରେ ଗଲୁ ଗୋଡ ଗୋଡେଇଲୁଣ୍ଡି ଛିଞ୍ଚି ହେଲୁ ଫଟ ଦି ଚାରଟା ଉଠେଇଲୁ ସାଙ୍ଗେ ସାଙ୍ଗେ ବାହାରି ପଳେଇ ଆଇଲୁ ପନ୍ଦର ମିନଟ
ଆଉ ଭୋଗଳ ଧରିକି ଆସିଥିବ?
ହଁ ହଁ ଭୋଗରାଗ ଛୁଆଙ୍କ ପାଇଁ ଆସେ ଛୁଆଙ୍କର ସେଇ ସର ପାାମ୍ପିଡି କଣ ଖାଆନ୍ତି ସେମାନଙ୍କର ପାଇଁ ଆସିଥିଲା ଅବଡା ସବୁ ଆସିଥିଲା ଆଉ ଗୋଟେ ବଟ ବେଗିରେ ଭେଗ ବଙ୍ଗ ଏ ସବୁ ଜିନିଷ ଜିନିଷ କିଛି କିଣିଲୁନି ଆଉ ଖାଲି ବୋ ରା ଛୁଆ ଙ୍କ ଖାଇବା।
ମାନେ ପଇସା ନଉଛନ୍ତି ଚପଲ ରଖିବ ଗୋଟେ ଜାଗାରେ ମୋବାଇଲ ରଖିବ ମାନେ ସେ
ଅଛି ସବୁ ଗଭର୍ଣ୍ଣମେଣ୍ଟରେ ଅଛି ବିନା ପଇସାରେ ବି ତମେ ରଖିପାରିବ ଚପଲ ରକୁ ଆସିକି ଦେଖ ହଁ ଆମେ ତ ସବୁ ପ୍ରାଇଭେଟ ରେ ରଖିଲୁ ପ୍ରାଇଭେଟ ରେ ସବୁ କଲୁ ଆ ଲ କୁ ଗଣ୍ଟ ଦେଖ ବିଲୁ ହୁଁ
ସମସ୍ତେ କଣ ଜାଣିଛନ୍ତି କି ଯିଏ ବି ଯାଉଛନ୍ତି ଆଗ ପ୍ରାଇଭେଟୁ ପଇସା ଦେଇକି ରଖୁଛନ୍ତି।
ହଁ ହଉ ଟିକେ ରଖୁଛି ଆ ହୁଁ ହୁଁ ହୁଁ।